ହ୍ୟାଲୋ।
ହ୍ୟାଲୋ।
ହଁ ଆଜ୍ଞା କୁହନ୍ତୁ।
କଣ କରୁଛନ୍ତି?
ନାଇଁ କିଛି ନାହିଁ ଏଇଠି ବସିଛି।
ଆଜ୍ଞା।
ହଁ ହଁ ଖାଇବା ସରିଲାଣି ଆପଣଙ୍କର?
ହଁ ଖାଇକିରି ବାହାରେ ମୁଁ ବସିଛି।
ହୁଁ।
ହଁ।
ଆଚ୍ଛା। ଆଚ୍ଛା ଆପଣ ଆମର ଯୋଉ ଆଜି ତ ଦେବସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମା ଆପଣ ଶୁଣିଛନ୍ତି କିଛି ନେମାଳ ବିଷୟରେ?
ହୁଁ ହୁଁ
ଜାଣିଚନ୍ତି?
ଦେଖେ ରେମାଳ ବିଷୟରେ
ଆଜ୍ଞା ଯଉଠି ଆମର ଯୋଉ ପ୍ରଭୁ ଅଚ୍ୟୁତାନନ୍ଦ ଅଛନ୍ତି। ଶୁଣିଛନ୍ତି କିଛି?
କଣ କହିଲେ ଠିକ ସେ କହିଲେ ବୁଝିପାରିଲିନି।
ନେମାଳ ମନ୍ଦିର। ଅଚ୍ୟୁତାନନ୍ଦଙ୍କ ପୀଠ। ଯିଏ ଆମର ମାଳିକା ବଚନ ଲେଖିଛନ୍ତି।
ଆଛା ଆଛା।
ଜାଣିଛନ୍ତି କିଛି?
ମୁଁ ହଁ କହୁଛି ମନେ ଅଛି ଆଛା ଆ ଅଚ୍ୟୁତାନନ୍ଦଙ୍କ ପୀଠ। ଯୋଉଟା ଆମର ମାଳିକା ମାଳିକା ବଚନ ରେ ଲେଖା ଅଛି।
ନାଇଁ ହଁ ସେ ହିଁ ଲେଖିଛନ୍ତି। ଯାହାଙ୍କ ପୀଠ ସେଟା ନେମାଳରେ ଅବସ୍ଥିତ ଅଛି। ସିଏ ସେଇ ମାଳିକା ବଚନ ବହିଟାକୁ ସିଏ ଲେଖିଛନ୍ତି।
ହୁଁ ହୁଁ
ଆମର ଷୋଡଶ ଶତାବ୍ଦୀ ବେଳେ ମୁଁ କହୁଛି ଶୁଣନ୍ତୁ।
ହୁଁ ହୁଁ
ଷୋଡ଼ଶ ଶତାବ୍ଦୀ ବେଳେ ଯଉ ପଞ୍ଚ ଶଖା ଶୁଣିଛନ୍ତି ପଢ଼ିଥିବେ ତ ମନେ ଅଛି? ଯଉ ପଞ୍ଚସଖା ଯୋଉ କୁହାଯାଏ କବି।
ଆଛା
ଆଛା ଆ ସେମାନେ ହଁ ଯ ଆମର ଯୋଉ ପ୍ରଥମ ହେଲେ ବଳରାମ ଦାସ ଦ୍ୱିତୀୟ ହେଲେ ଆମର ଅତି ବଡ଼ି ଜଗନ୍ନାଥ ଦାସ ଯିଏ ଆମର ଭାଗବତକୁ ଓଡ଼ିଆରେ ରଚନା କରିଛନ୍ତି। ଓଡିଆ ଭାଷାରେ।
ହୁଁ ହୁଁ
ତାପରେ ହେଲେ ଆମର ଏଇ ଯୋଉ ପ୍ରଭୁ ଅଚ୍ୟୁତାନନ୍ଦ। ଦାସ ତାପରେ ଅନନ୍ତ ଦାସ ତାପରେ ହଉଛନ୍ତି
ଦଶ ବନ୍ଦ ବା ତାପରେ ଯ ଯଶୋବନ୍ତ ଦାସ
ହଁ ଆମ ଓଡିଆ ଭାଷ ତାକୁ ହଁ ଇଏକୁ ନବାରେ ଏମାନଙ୍କର ଭୂମିକା ବହୁତ। ଅବଦାନ ବହୁତ।
ଆଚ୍ଛା।
ଆଜ୍ଞା ଆଉ କିଛି ଆପଣଙ୍କ ସ ସେପଟେ ଅଛି କିଛି ଆପଣ କହିପାରିବେ? କିଛି ସେମିତି ସ୍ଥାନ ଦର୍ଶନୀୟ ସ୍ଥାନ ଯୋଉଠିକି ଆପଣ ଯାଇଥି ବେ ଭ୍ରମଣ କରିବାକୁ କିଛି ଅନୁଭୂତି
ହଁ ଦେଖନ୍ତୁ ଆମର ତ ଏଠି ଅଛି ବହୁତୁ କିଛି ଜାଗା ବୁଝିଲେ କି?
ଆଜ୍ଞା। କୁହନ୍ତୁ କୁହନ୍ତୁ।
ଅଛି। ଚିଲିକା ଲେକେ ଅଛି। ଯୋଉଟା କି ଆମର ରମ୍ବା ପ୍ରାଥମିକ ଘାତ ଅଛି। ଯୋଉଟା କି ଆମର ଗଞ୍ଜାମ ଅଛି। ସେଠି ଜାଣିଚିକି ଜାଣିଚ କି ଆପଣ? କିଛି ଆଜି ଚା ରେଟେ? ତାପରେ ଆମର ସିଦ୍ଧ ଭୈରବୀ ଟେମ୍ପଲ ଅଛି ମହାପ୍ରତିସିତ ଭୈବୁ ଭୈରବୀ ମନ୍ଦିର ଅଛି। ଯଦି କହିଲେ ତା ପ୍ରତି। ସେ ଶ୍ରୀରଞଞ୍ଚ ନାରାୟଣ ମନ୍ଦିର ଅଛି।
ଏ ଆଜ୍ଞା।
ଅଛି ତାପରେ ଭଲ ବୁଲିବା ଜାଗା ହଉଛି ଆମର। ଗୋପାଳପୁରୁ ସି ବିଚି ଆପଣ ତ ଜାଣିଥିବେ।
ହଁ ହଁ ଶୁଣିଛି। ମୁଁ ଯାଇଚି ଛୋଟବେଳେ ମୋର ମନେ ନାହିଁ। ମୁଁ ଯାଇଛି ସେଇଠିକି। ଏବେ ଆଉ ମନେ ନାହିଁ ମୋର।
ଆପଣ ଆସିଥିଲେ କି? କୋଉ ଆମର। ଗୋପାଳପୁ ସି ବିଚି କୁ?
ହଁ ହଁ ମୁଁ ଯାଇଛି ସେଠି।
ହଚ୍ଛା।
ସେଇଠି ଥିଲେ ଆମ ପିସା ଥିଲେ ତ। ଚାକିରି ସେଇଠି ଥିଲେ। ସେଇ ସମୟରେ ଯାଇ ଛୋଟ ଥିଲି ମନେ ନାହିଁ କିଛି।
ହୁ୍ ହ।
ହଁ ଟିକେ ଟିକେ ମନେ ଅଛି କିନ୍ତୁ ମୁଁ ଯାଇଛି ସେ ଜାଗାକୁ।
ଆମର। ଏଇଟା ତ ଆମର ଗଞ୍ଜାମରେ ମୁଁ କହିଲି କିନ୍ତୁ ମୁଁ ଯୋଉଠି ରହୁଛି ବର୍ତ୍ତମାନ ଇଭିନିଙ୍ଗି ସହର ରେ।
ଆଜ୍ଞା।
ହୁଁ ଯିଏ ଆମର
ଆଚ୍ଛା ସେଠି କୋଉ କୋଉ ମନ୍ଦିର ଯାଇଛନ୍ତି। ଭୁବନେଶ୍ୱରକୁ କଣ କୁହାଯାଏ କହିଲେ?
ସେଠି ଆମର।
ମନ୍ଦିର ମାଳିିନି ସହର କୁହାଯାଏ।
ମନ୍ଦିର ମାଳିନୀ ସହର ତାପରେ ଆମର ଇଣ୍ଡିଆର ସ୍ମାର୍ଟ ସିଟି।
ସ୍ମାର୍ଟ ସିଟି ଆମ ରାଜଧାନୀ ବି।
ଉହୁଁ।
ସେଠି ମୋଷ୍ଟ ପପୁଲେଟେଡେ ସିଟି ସହର ବି ସେଇଟା। ନଦୀକ ଜନଗହଳିପୂର୍ଣ୍ଣ।
ହୁଁ ହୁଁ।
କୋଉ କୋଉ ଜାଗା ବୁଲିଚନ୍ତି?
ହୁଁ ଆମର ଲିଙ୍ଗରାଜ ଲିଙ୍ଗରାଜ ମନ୍ଦିର ଯାଇଛି ଆମର।
ଆଚ୍ଛା।
ହୁଁ।
ଆ ଲିଙ୍ଗରାଜ ମନ୍ଦିରର ଅବଢା ଖାଇଛନ୍ତି?
ଉହୁଁ।
ଖାଇନାହାନ୍ତି? ସେଠି ଟଙ୍କ ତୋରାଣୀ ପିଇଛନ୍ତି?
ଆଜ୍ଞା।
କଣ କହିଲେ? ମୁଁ ଦେଖନ୍ତୁ ଯାଇଛି ଲିଙ୍ଗରାଜ ମନ୍ଦିର ଯାଇଛି।
ନାଇଁ ନାଇଁ ନାଇଁ ମୁଁ ପ ନାଇଁ ନାଇଁ ମୁଁ ମୁଁ ପଚାରିଲି କି ଯେଉଁ ଲିଙ୍ଗରାଜ ମନ୍ଦିରର ଅଭଢ଼ା ଖାଇଛନ୍ତି?
ଲିଙ୍ଗରାଜ ମନ୍ଦିରରେ ଅଭଢା?
ଆଉ ଅବଢ଼ା ସେଠି ବି ହୁଏ। ଯେମିତି ଆମର ପୁରୀରେ ହୁଏ।
ସବୁ ମନ୍ଦିର ମାନଙ୍କରେ ଆମର ହୁଏନି ଖାଇବା ପାଇଁ? ସେଠି ଖାଇଛନ୍ତି ସେଠିକାର ଅଭଡ଼ା?
ଖାଇପାରିଲନି କାହିଁକି ନା
ଆଚ୍ଛା। ହଁ ବୁଲିକି ପଳେଇ ଆସିଛନ୍ତି ହଁ ଆଚ୍ଛା ଠିକ୍ ଅଛି। ଟଙ୍କ ତୋରାଣି ପିଇଛନ୍ତି?
କରିକି ପିଇଛି।
ହଁ।
ନାହିଁ।
ହଁ ଆଗ ଭଳିଆ ଆଉ ଲୋକ ନାହାନ୍ତି ଆଉ।
ଆଗ ଭଳିଆ ସ୍ୱାଦ ବି ନାହିଁ ଆଉ।
ଏବେ ତ ସବୁ କିଛି ଭେଜାଲ ଆଉ କଣ କରିବା?
ତାପରେ ଆମର ବହୁତ ଆପଣ ଜାଣିଥିବେ ଉଦୟଗିରି ଆଉ ଖଣ୍ଡଗିରି ବିଷୟରେ ତ ଜାଣିଥିବେ?
ହଁ। ଖଣ୍ଡଗିରିରେ କାହାର ଅଛି କହିପାରିବେ?
ଖଣ୍ଡଗିରିରେ। ଆମର ଇତିହାସରେ ଅଛି ତାଙ୍କ ବିଷୟରେ କଉଁ ରାଜାଙ୍କ ବିଷୟରେ? ଖଣ୍ଡଗିରି ଗୁମ୍ଫାରେ ଲେଖା ହୋଇଛି।
ଆମର ରାଜା।
ଆଜ୍ଞା।
ଚେଦିବଂଶର ରାଜା ଥିଲେ। ଅଇର ମେଘ ବାହାନ ଖାରବେଳ।
ମେଲା କଣ କହିଲେ ଆପଣ ଭଲସ କହିଲେ କଣ କହିଲେ?
ଚିଦିବଂଶର ଥିଲେ।
ଆଛା
ଆମର ଅଇର ମେଘ ବାହାନ ଯୋଉ ଆମର ଖାରବେଳ ତାଙ୍କ ନାଁଟା। ହେଲା ଖାରବେଳଙ୍କ ବିଷୟରେ ଶୁଣି ନାହାନ୍ତି?
କିନ୍ତୁ ବହୁତ ଏଗୁଟା ତ ଏବେ ଆଉ।
ଯାଇଛନ୍ତି ଆଉ।
ହଁ ତାଙ୍କ ବିଷୟରେ ମାନେ ତାଙ୍କ ରାଜତ୍ଵର ପ୍ରଥମ ବର୍ଷ ବର୍ଷଠୁ ଆରମ୍ଭ କରି
ତେର ବର୍ଷ ଯାଙ୍କେ ସେ ପ୍ରଥମ ବର୍ଷ କଣ କରୁଚନ୍ତି ଜନ ଜନ ମଙ୍ଗଳ କାର୍ଯ୍ୟ ହୋଉ ସେ ଦ୍ଵିତୀୟ ବର୍ଷରେ କଣ କରଛନ୍ତି। ଦ୍ୱିତୀୟ ବର୍ଷରେ କୋଉ କୋଉ ଇଏ ରାଜ୍ୟ ଜୟ କରୁଚନ୍ତି ଏମିତି ନେଇକିରି ତାଙ୍କ ରାଜତ୍ୱ କାଳର ଉଁ ତେରଟି ଇଏକୁ ସେଇ ଗୁମ୍ଫାରେ ଗୋଟି ଗୋଟିକି ସବୁ ଲେଖା ହେଇଛି।
ଖାଇଚି କିନ୍ତୁ ଏତେ ଆପଣ ଯେମିତି
ହଁ ମୁଁ ମୁଁ ଇତିହାସ ପିଲାତଃ ମତେ ଟିକେ ଜ୍ଞାନ ଅଧିକ ସେ ବିଷୟରେ ଅଛି।
ମୁଁ ଯାଇଚି କିନ୍ତୁ ଏଗୁଡା ସବୁ ମୁଁ ମୋର ଧ୍ୟାନ ନାହିଁ।
ହଁ ଠିକ୍ ଅଛି ଆପଣ ବୁଲିବା ପାଇଁ ଯାଇଚନି ସେଇ ଉପରେ କ କିଛି କଥା ନାହିଁ। ଆଉ କଣ କୁହନ୍ତୁ।
ଆସନ୍ତୁ ହାଲୋ ଆପଣ ଯୋଉ ଉଁ ଜାଣିଚନ୍ତି ସେ ବିଷୟରେ ମୁଁ ଜାଣିଚି କିନ୍ତୁ ଏତେ ତ
ଆଚ୍ଛା ଠିକ୍ ଅଛି ଜାଣି ଯିବେ। ରହିଲେ ସେ ଜାଣିପାରିବେ ଉଁ ଧୀରେ ଧୀରେ ରହିଚି ରହିଲେ ଜାଣିବେ।
କିଏ ସେ ନୂଆ ନାଇଁ କି କିନ୍ତୁ ଜାଣିନି କିନ୍ତୁ ବୁଲିଚି। ହଁ ଖଣ୍ଡଗିରି ଯାଇଚି ଉଦୟଗିରି ଯାଇଚି।
ଯାଇଚନ୍ତି ରାଜରାଣୀ?
ନା ନା ସେଠି ଯାଇନି କୋଉଠି କି କହିଲେ ଖ ଉଦୟଗିରି ଖଣ୍ଡଗିରି ସେଠି ରାଜାରାଣୀ ଟା ମନ୍ଦିର ଅଛି।
ନାଇଁ ସେଠି ନାହିଁ ଭୁବନେଶ୍ୱରରେ କଥା କୋହୁଛି ମୁଁ।
ଯାଇନି।
ଧଉଳି ଧଉଳିିକି ଯାଇଚନ୍ତି?
କି ଯାଇଚି।
ଧଉଳିକୁ ଧଉଳିକୁ କଣ କୁହାଯାଏ କହିଲେ?
ତମର ବୃଦ୍ଧଙ୍କୁ
ହଁ ତାକୁ ତାର ଗୋଟେ ଇଏ ଅଛି। ଯେମିତି ଆମର କୋଣାର୍କ କୁ କୁହାଯାଏ କଣ?
ଆଗକୁ ତ ଆମର ସୂର୍ଯ୍ୟ ଆମର କଣ
ହଁ ସୂର୍ଯ୍ୟ ମନ୍ଦିର ତାକୁ କଣ କୁହାଯାଏ ବ୍ଲାକ୍ ପକୋଡା କୁହାଯାଏ।
ସେମିତି ଆମର ଅଁ ସେମିତି ଆମର ଶାନ୍ତିର ପ୍ରତୀକ। ସେଟାକୁ କୁହାଯାଏ ଧଉଳି।
ବୋହୁତ ଜ୍ଞାନ ଅଛି ଓଡିଶା ବିଷୟରେ।
ହେଁ ଅଛି ପଢିଲେ ହେଇଯିବ କିଛି କଥା ନାହିଁ। ମୁଁ ପା କହିଲି ମୁଁ ଟିକେ ଇତିହାସ ପିଲା ତ।
ଆଚ୍ଛା ଆଚ୍ଛା।
ପାଇଁ ଜ୍ଞାନ ରଖିବାକୁ ତ ପଡିବା ଆଉ କଣ କରିବା ସେଇ ପାଠ ଗୁଡା ଆମେ ପଢୁଚେ ନା।
ହୁଁଁ ହୁଁ ହୁଁ।
ଯେକୌଣସି ପ୍ରତିଯୋଗୀ ମୂଳକ ପରୀକ୍ଷା ହେଲା ବି ଇତିହାସ ତ ଆପଣଙ୍କର ସବୁ ପରୀକ୍ଷା ରହୁଛି।
ଉଁ ହୁଁ।
ଏମିତି ସବୁ କିଛି ଅସୁବିଧା ନାହିଁ ଆପଣ ରହିଲେ ପଢିଲେ ସବୁ ଜାଣିପାରିବେ।
କରୁଛନ୍ତି ନା ତାପରେ ଆପଣଙ୍କ ଶିକ୍ଷୟିତ୍ରୀ ହେବା ପାଇଁ ବି
ହଁ ଜାଣିବାକୁ ତ ପଡିବ ଆଉ ନିଜେ ନ ଜାଣିଲେ ଆମେ ପିଲାଙ୍କୁ କଣ ଜଣେଇବୁ? ଆଉ ଆଜି କାଲିକା ତ ପିଲା କେତେ ଆପଣ ହଁ ଜାଣିଥିବେ ଚତୁର। ଏମିତି ଆପଣଙ୍କୁ ପ୍ରଶ୍ନ ବାଣରେ ଏମିତି ଘେରି ପକେଇବେ ସେ ବିଷୟରେ ଜ୍ଞାନ ନଥିଲେ
କରିପାରିବେନି
ନାଇଁ ଆପଣ ସେ ବିଷୟରେ ଭଲସେ ଜ୍ଞାନ ଯଦି ଆପଣ ଧାରଣ ନ କରିବେ ପିଲାମାନଙ୍କୁ କେମିତି ବୁଝେଇବି।
ପିଲାମାନେ ଆପଣଙ୍କୁ ବ ପଶ ମାନେ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିବେ ଆପଣ ଯଦି ସଠିକ୍ ଜ୍ଞାନ ସେଇ ଗୋଟେ ସେଇ ନିର୍ଦ୍ଦିଷ୍ଟ ଜିନିଷ ସ ଉପରେ ନ ଧାରଣା ନଥିବ ଆପଣ ପିଲାଙ୍କୁ କେମିତି ସେଇ ଜାଗାରେ ବୁଝେଇବେ?
ହଉ କଥା ହେଇକି ଆପଣଙ୍କ ସହ ବହୁତ୍ ବଢିଆ ଲାଗିଲା।
ନା ଆପଣଙ୍କ ଠୁ କିଛି ଶିଖିବାକୁ ମିଳିଲା କିଛି କଥା ନାହିଁ, ଜାଣି
ଆଜ୍ଞା।